ହୁଁ।
କଣ କରୁ ଆଉ ତୁ କଣ କରୁଚୁ? ହଁ ସାଇକେଲ ଠିକ୍ କରିକି ତ ଧରିକି ଆସିଲେ ଆ
କାଲି ଯୋଉ ଯାଇଥିଲ ହେଲାନି କି?
ନା କାଲି ଆସିଲେ ଦୋକାନ ଟା ଖୋଲି ନଥିଲା ଦିଟା ଆଉ ଯୋଉଟା ସେ ମନା କଲା ଗଲା ଆଜି ହବନି। ଏଇଟା ଠିକ୍ କରିହବନି କାଇଁ ତାର ପୁରା ଟିୟୁ ଫ୍ୟୁ ସବୁ ନୂଆ ଚେଞ୍ଜ ହେଲା ତ।
ଅଁ ହଁ।
ଟିୟୁ ଚେଞ୍ଜ ହେଲା ଆଉ। କଣ ନଟଫଟ୍ ଗୋଟେ ଲାଗିଲା ତାର ବହୁତ କାମ ଥିଲା ଆ ଭ
ଏଇ ଯୋଉ ପାଖେରେ ହେଇଠି ଠିକ୍ ହେଲା କି?
ନାଇଁ ନାଇଁ ପାଖ ଟା ନ ଖୋଲି ନଥିଲା। ନାଇଁ ନାଇଁ ପାଖ ଟା ଖୋଲିଲା ସାଙ୍ଗେ ସାଙ୍ଗେ ଯେ ସେ ଆଉ ହେଟେ ନ କରିକି ଯୋଉଠୁ ସେ ରେଗୁଲାର କରେ ସେଇଠିକି ସେ ଆଗୁକୁ ନେଇକି ଯାଇଥିଲା। ଆଗରେ ଠିକ୍ କରିବି ଘରୁକୁ ଆସିଲି।
କି ଖରା ହଉଚି।
ପ୍ରବଳ ଖରା ବାହାରେ।
ହଁ ବା ଏନ୍ତି ରୁମ ରେ ତ ବସି ବି ହଉନି।
ଆ ଚା ବାହାରୁକୁ ଯାଇକି ବୁଲିବନ ଖାଲି ବାଧ୍ୟରେ ଯେହେତୁ ରାତିରେ ସନ୍ଧ୍ୟା ହେଇଯାଉଚି ସେତେ ଟିକେ ଅଧିକ କାମ କେରେ କଣ ପାଇଁ ସେ କରିଆକୁ ଚାହୁଁନାହାନ୍ତି ସେ ଯାଇ ବାଧ୍ୟ ହେଇକି ଦିନ ଖରାରେ ଖରା ଯାଇକି ହାଲିଆ ହେଲି ମୁଁ ଆସିଲି ଭାରି ଅ ଟୋରେ ଏ ତାର ତା ସାଇକେଲ ନେଇକି ଆସିଲା। ମାନେ ଗଲାବେଳେ ଚାଲି ଚାଲି ଯାଇଥିଲି ନା ହଁ। ଯିବାଟା ତ ଗଡେଇ ଗଡେଇ ନା ସେଇଥିାଇଁ ଯ କେଲ ନହଲେ ବି ନ ଚଳେ ଟ୍ୟୁସନ କୋଉ ଥେରେ ଯିବ।
ହୁଁ ହୁଁ।
ସେଇଥିାଇଁ ତାର ଆଗଟା ବେଶୀ ହେଇଥିଲା ପଛଟା କମ୍ ମୁଁ କିନ୍ତୁ ତାକୁ କହିଲି ତମେ ଦିଟା ଆକ ଚେଞ୍ଜ ଚାଞ୍ଚ କରିଦବ ଏଇଥ ଯଥହଲେ ଯାଉଥିବ କଣ ପାଇଁ। ଆଉ ଯାହା କରିବ କରିବ କରିଦବ ବୋଲି ସବୁ କରେଇ ଦେଇକି ଆସ।
ହୁଁ। ଆଉ କଣ?
ଆ ଝିଅ କଣ କରୁଚି?
ତ ଉଜରୁ ଉଜରୁ ସଂସାର ଯାଙ୍କ ଯେତେ ଖୁଜୁରୁ ଖୁଜୁରୁ କାମ ହଁ ଗରମ ପ୍ରବଳ ହଉଚି।
ରଜ ଆଜି କୁଆଡେ ଯାଉଚ ତମର?
କୁଆଡେ ନାହିଁ ରଶମିତା ଡାକିଚି ଦେଖାଯାଉ କଣ ହଉଛି।
ହଁ ହଁ ରଶ୍ମିତା ଏଇ ଯୋଉ ସେ ସିଆଡେ ଯିବା ପାଇଁ ପୁରା।
ହଁ ହଁ।
ହଁ।
ଡାକିଚି ଦେଖାଯାଉ ଆଉ।
ହଁ।
ଚାରିଟା ସାଢେ ଚାରିଟା ବେଳୁକୁ କହିଛି ଯିବା ପାଇଁ।
ଅଁ ହଁ ଆଜି କଣ ଖାଇଚ?
ଆଜି ପିଠା ତରକାରୀ। ପିଠା ତରକାରୀ।
ଆଉ ରଜରେ ତମେ ପୋଡପିଠା କରୁଛ କି?
ପଡିଶା ଘର ଦେଇଥିଲେ ଖାଇଛୁ। କରିବା ପ୍ରିୟ ଜମା ନୁହେଁ ମୁଁ ପଢି ଉଠିକି କରିହବନି।
ତମ ଯୋଉଠି ରହୁଛ ହେଟି କଣ ବହୁତ ଲୋକ ରହୁଛନ୍ତି।
ହଁ ତିନି ଚାରିଟା ଫ୍ୟାମିଲି ରହୁଛନ୍ତି। ଦେଇଛି ପୋଡପିଠା ସୁଜି ପିଠା ବରା। ଆଉ ଏତିକି ଦେଇଛନ୍ତି ଆଉ
ହଁ।
ଆଉ ଖାଲି ଆଉ କି ଇଏ କରୁଛି ଯାହା ଗୋଟେ ଖାଇଦେଲେ ଗଲା ଆଉ
ହଁ ରଜରେ ପିଠା ଖାଇବା କଥା ଯେମିତି ହେଲେ ପିଠା ଖାଇଲା।
ଆଜି ତ ଏଇଠି ସମସ୍ତେ ନନଭେଜ କରିଛନ୍ତି ଯିଏ କଲ୍ କରୁଛି ପଚାରୁଛି ଆଉ ଆଜି କଣ? କିଛି ନାହିଁ।
କଣ କଣ ପାଇଁ ଆଜି ନନଭେଜ୍ ଇଚ୍ଛା ହେଲାନି?
ଗରମରେ କରିବ କିଏ? ଖାଇବା ଇଚ୍ଛା ସେଇ ଲେବୁଲ ହଉନି ନା ଯେ ଓଲଟା ଗରମ ହଉଛି।
ଓହୋ।
ତ ଚାରିଟାଆଳୁ ତ ବାହାରଆଡେ ଯିବାର ଅଛି କଣଟିକେ ଖାଇଦେଲେ ହବ।
ହଁ ହଁ।
ଓନ୍ଲି ରିଜନ୍ ହେଲା ସେଇଆ। ଏତେ କାନ ଗରମ ପକାରେ ଗରମ ହଉନି। ମସଲା କଷିକି କଲା ବେଳକୁ ତ ହେଇଠେ ଝାଳ ବାହାରି ଯାଇଥିବ। ଆଉ କି ମନ ହବ ଖାଇବାକୁ?
ହୁଁ।
ନହେଲେ ଗାଁରେ ମଟନ। ଅଙ୍ଗୁଳି ମଟନ କହିଲେ ତମର କଣ ମୁଁ କହିଲି କିଛି ନାହିଁ। ନଥିଙ୍ଗ।
ରଜରେ ରଜରେ ତ କରନ୍ତି ଆଉ
ହୁଁ।
ରଜଟା ଏଇ ବାରଟା ବି ପଡିଛି। ଜେସ୍।
ତାହାଲେ ତମ ନନଭେଜ ହେଇଥିବ।
ନାଇଁ ନାଇଁ ନନଭେଜଟା ନିହାତି କରିଥାନ୍ତୁ ସିଏ ମନା କଲେ ଖାଇବନି ତାକୁ ଇଛା ନାହିଁ ଖାଇବା ପାଇଁ। ଆଇଁଷ ଆଜି ମାଛ ପାଇଁ ସିଏ କହୁଥିଲା ମାଛ ନେଇଯା ଆଉ ତ ଆମେ ଖାଇଦବ ଆଜି। ଯେ ମୁଁ ମାଛ ଅଲରେଡି ଖାଇଥିଲି ହେଦିନ। ମୋର ଇଚ୍ଛା ନାହିଁ ମାଛ ଖାଇବାକୁ।
ଛେ ଲୋ ମା। ଝୁଅ ଗୋଟେ ପର୍ସେଣ୍ଟ ମୋର ବି ଇଚ୍ଛା ନାହିଁ ମୁଁ ଗୋଟେ ପର
ଗରମଟା ମୋତେ ଭାରିପଡା ହେଇଛି ବୋଲି ମତେ ଇଚ୍ଛା ହିଁ ହେଇନି ଆଉ ଗୋଟେ ପରସେଣ୍ଟ ମୁଁ ସେ ବିଷୟରେ ଭାବିନି। ଖାଇବା ତ ଦୂର ହଉ ଗୋଟେ ପରସେଣ୍ଟ ମୁଁ ତାକୁ ଭାବିନି।
ହୁଁ ହୁଁ।
କଣ କରିବା ଆଉ? ଏ କଥା ଆଉ ଗରମଟା ତା ଉପରେ ଭାରି ପଡିଯାଇଛି ନା। କଣ କରିବ?
ଆଉ ଏଇନୁ କଣ କରୁଚ କଣ? ସିଲେଇ। ତ ଆଜି ହବନି। କଟାକୁଟି କରୁଚ?
କଟାକୁଟି କରୁଚି। ହବନି ଯେ ଯିଏ ଫ୍ୟାମିଲି ଭିତରେ ରହୁଥିବ କିଏ କାହାର ବାରୁଥିବ। ଇଏ କରୁଥିବ ସିଏ କରୁଥିବ। ଯିଏ ଏକାକା ରହିଲା ମୁଁ ଆଜି ସକାଳୁ ଉଠୁ ଉଠୁ ଘର ପୋଛିଚି। ଆ ସଫା ସୁଫି କରିବି। ଘର ପୋଛିିଚି ମୁଁ। ଆଉ ହଁ ହେମିତି ଆଉ‌ ଏ ବାରି ହବନି ରେ ଭାଇ। ସେମିତି ଆଉ ବାରି ହବ କି।
ଆଉ କଟାକୁଟି କି କରୁଚୁ?
ହଁ।
ହୁଁ
କଟାକୁଟି ନକଲେ ଆଉ ହବ କେନ୍ତି। ଆଉ । ଏକ୍ ରେ ଇଏ ବସା। ତାପରେ କରା ତ ହଉଚି ନା ଏମିତି କୋଉ କଟା ରେ ଏମିତି ଯଉ ଖିଆ ହବ କଟା ହବନି। ଏରା ତ ପୁଣି କାଟିବା ନା। କୁହନ୍ତି କା ଟା ଯାଉନି ବୋଲି। କିନ୍ତୁ ତା ବୋଲି ତ ଏରା ତ ଆମେ କରୁଚେ ଆଉ। କହିଲେ କଣ ହବ ଆଉ। ତମେ ତ ମାନିକି ରହୁଚ ବୋଧେ ଲାଗିଲାଣି?
ହୁଁ।
ଉଁ ହୁଁ। ଆଉ ତାହେଲେ ଯାହା କାଟା କୁଟି କେମିତି କରିବ?
କାଟିବା ଟା ମୁଁ ତ କିଛି କାଟିବାର ନାହିଁ। ଯାହା କାଟି ପୁଅ କୁ କହିଥିଲି ପିଆଜ କାଟି ଦେଇକି ଅଦା କାଟି ଦେଇକି ଦେଇଥିଲା। ମସଲା କରିକି ତରକାରୀ କରିଦେଇଥିଲି।
କିଛି ସୁବିଧା ନାହିଁ ନା।
କାଟେନି ମୁଁ କେବେ। କହିବିନି ଯେ କାଟି ପାରିବିନି ବୋଲି ଏଇନୁ। ସେଇଥି ଯୋଗୁ ଯେ ଯେତିକି ଚେଷ୍ଟା କରିବି କା ନକାଟିବା ପାଇଁ ଦି ଦିନି ଆଉ।
ଦୁଇରେ ଝିଅ ଛୋଟ ଛୁଆ ସେଏ କଣ ଥୋଡି ନା କାଟି ପାରିବ‌। ତାପରେ ଇଏ ତ ରୁହନ୍ତିନି ଏମିତି। ଫାଷ୍ଟ ଟାଇମ୍ ହେଇଥିଲେ ଅଲଗା କଥା। ଯେତେବେଳେ ହେଇଚୁ
ହୁଁ ହୁଁ। ଆଉ ତମ ଷ୍ଟାଟସ୍ ଦେଖି ଭଲ ଆସ୍ଚେ।
ଆଜି ତ ଏଇଠି ଦିନରେ ବି କିଛି ଖାଇବାକୁ ଇଚ୍ଛା ହଉନି। ଝିଅ କହୁଥିଲା ଖାଲି ଆମ୍ବ ଖାଇବ ବୋଲି। ଗରମ୍ ଲାଗୁଚି ବହୁତ୍ ଆଉ। ଏସିି ତ ଚାଲୁ ନଥିଲା। ଖାଲି ଭଡ୍ ଫାଡ୍ ଫଡ୍ ଫାଡ୍ ଫଡ୍ ଫାଡ୍ ପୁରା ହେଲା। ଅଧ ଘଣ୍ଟେ ସକାଳେ ପୁଣି ବନ୍ଦ କରିଦେଲୁ। ପୁଣି ଏଇ ଜଷ୍ଟ ତମେ ଆସିଲା ବେଳକୁ ଆମେ ଲଗେଇଥିବୁ।
ତାପରେ ଏବେ ଚାଲୁଚି।
ଭୋଲ୍ଟେଜ୍ ଯୋଗୁ ଫଡ୍ ଫାଡ୍ ଫଡ୍ ଫାଡ୍ ହେଇକି ଆଉ ଆଉ ମିନିଟିଏ ବସି ହଉନି, ଆଉ କହିଲେ କଣ ହବ।
କେତେବେଳୁ?
ଆମେ ଯାଉଥିଲୁ ଯୋଉ ଦେଇ । ସାଇକେଲ୍ ଠିକ୍ କରି ନଉଥିଲୁ।
ଟା ଦିଆହେଇନି। ଭଡା ଟା ଦିଆ ହେଇନଥିବ। ଭଡା ଦେଇ ସାରିଲଣି କି? ଭଡ଼ା ଦେଇ ସାରିଲଣି ତମର?
ନାଇଁ ନାଇଁ ଆମର ଦେଇନୁ।
ହୁଁ।
ଦବ କାଲିର ଆଜିର ବି ସନ୍ଧ୍ୟାବେଳେ।
ହୁଁ। ଘରକୁ ହେଲେ ହୁଅନ୍ତା ଯେ ଘରକୁ ଆଉ ଯାଇ କଣଟା ଅଧିକା ଟା କରିବ।
ଯାଉନ ଏଟେ ବୁଲି ଆସିବ ଘର ଆଡେ ରଜ ଟା ତ ଅଛି।
ନାଇଁ ସେ ହଉଛି କୋଉଠି ଦୋଳି ନାହିଁ ପା। ବୁଝିଥିଲି କୋଉଠି ବି ଦୋଳି ନାହିଁ। ଦୋଳି ଥିଲେ ତ ମୁଁ ଆଉଟେ ନିହା ଯାଇଥାନ୍ତି। ମୁଁ ଫୋନ କରିକି କାଲି ସବୁ ବୁଝା ବୁଝି କରିଥିଲି ସେ କଉଠି ବି ଦୋଳି ନାହିଁ।
ନ ପାର୍କ ନେଇକି ପଳେଇବ।
ହେଇଠି ଅଛି ରଶ୍ମିତାକୁ କହିଛି।
ପାର୍କ ନେଇକି ପଳେଇଲେ।
ନାଇଁ ମୋ ସାଙ୍ଗ ଯୋଉ କହିଛି ସେଇଠିକି ଯେ ଯିବି ନା।
ହଁ।
ମୋ ସାଙ୍ଗ ଯୋଉ କହିଛି। ହଁ ଯିବି ଆରି ଚାରିଟା ବେଳକୁ ବୁଲିକି ଆ ସିଏ କଣ କରିବ।
ରବିବାର ଟିକେ ଖେଳିବା କଥା ରବିବାର ଟା ଆଜି।
ହୁଁ। ଆଉ କଣ ତମର ଆଉ ଆଜି କଣ ଖେନିବ।
ନାଇଁ କୁଅ ଆଉ କିଛି ପ୍ଲାନିଂ ନାହିଁ ଘରେ ବସିବୁ।
ହୁଁ ହୁଁ।
ପ୍ଲାନିଙ୍ଗ ନାଇଁ କିଏ କୁଆଡେ ଆସିବାର। ହଁ ଏଠୁ ଯାଇକି ତ ରୋଷେଇ ବାସ କର। ମାର୍କେଟରେ ଦେଖିବା। ଆଚ୍ଛା ପାଠ ପଢ଼ାର ଅଛି ଆମର ତ ସତରେ ତମର ସ୍କୁଲ ଖୋଲିବା ନୋଟିସ୍ ଆସିଲାଣିି ନା। କିଛି ଆସିନି।
ଆସିନି ବୁ ଶୁଣୁଥିଲୁ କି ଅଠରେ ବୋଲି।
ଓହୋ ଆମ ସତରରେ ଖୋଲୁଛି ଆଉ।
ତାମାନେ ଅଠରରେ ବି ଖୋଲିବ ଆଉ ସେ ଝିଅ ଯାଇଥିଲା ଗୁପ୍ ଚୁପ୍ ଆଣି କାଲି ଯେ ସ୍କୁଲ ର ଅଙ୍କଲ କି ଦେଖା ହେଲା ଯେ କହୁଥିଲେ। ତାଙ୍କ ଆଡୁ ଏଇ ତିନିରେ ଖୋଲିବ। ତ ହେଇଥିବ ବୋଧେ ଏଠି ଦିନ ଖୋଲିବ କଣ।
ହୁଁ।
ତମର ଆଜି ରୋଷେଇ ବାସ କଣ।
ହଉ ହଉ ମୁଁ ରଖୁଛି ଆଁ।
ତମର ରୋଷେଇ ବାସ କଣ ନା ହଉ।
ଆମର ରୋଷେଇ କିଛି ନାହିଁ ଏନୁ ଦିହି ପରେ। ପିଠା ଯଦି ଖାଇବ ପୁଅ କହୁଥିଲା ଆଉ ମୁଁ ଟିକେ ଭାତ ଖାଇବି ଆଉ। ପିଠା ଖାଇ ପାରିବିନି ଦିହି ପରେ ଭାତ ଟିକେ ଖାଇବି।
ଭାତ ଗରମ ଥିବ ବୋଧେ ତମର ପଖାଳ ହେଇନଥିବ।
ନା।
ମୁଁ ବି ଯାଉଛି ଆମର ଭାତ ଥୁଆଇଚି ଟେ ପଖାଳ ଦଉ ଟେ। ମୋ ପାଇଁ ଓକେ ରଖୁଛି।
ହଁ।